ହାଲୋ।
ହାଲୋ।
ହୁଁ।
ଉଁ କଣ କରୁଚ।
କଁ କରୁଚୁ।
ଏଇଠି ଶୋଇଥିଲି ଶୋଇକି ଉଠିକି ବସିଛି ଆଉ। ଟିକେ ଅଧିକା ଖାଇଦେଲି ତ ଆଉ ଉଠି ପାରୁନଥିଲି।
କଣ ବା କାଇଁ ଏତେ ଖାଉଛୁ କି?
ହା।
କାଇଁ ଏତେ ଖାଉଛୁ ବା।
ଖାଉଛୁ ବା। ଆଉ ଆଜି ଟିକେ ଚିକେନ ବିରିୟାନୀ କରିଥିଲି ତ ସେଥିପାଇଁ ଟିକେ ଅଧିକା। ଖାଇଦେଲି ଆଉ।
ଭଲ ଆଉ ଭଲ ଭଲ ରୋଷେଇ କରି ଖାଉଛୁ ଆଉ।
ହଁ ହଁ।
କଣ ଚିକେନ ବିରିୟାନୀ ମାନେ ଏଇ ଯୋଉ ଦମ୍ ବିରିୟାନୀ। ନେ ଏଇ ମାନେ କଞ୍ଚା କରିଥିଲୁ ନା ତରକାରୀ କରିକି?
ଚିକେନ ଦମ ବିରିୟାନି।
ହଁ ବା ମାନେ କଞ୍ଚା ଏମିତି କଲୁ। ନା କେମିତି କଣ କଲୁ।
ହଁ ସେ ବିରିୟାନୀ ଶିଖିବ ନା କଣ କରିବି?
କଣ କେମିତି କଲୁ କହିଲୁ ଦେଖିବା?
ମୋର ପୁରା ବେଶୀ ମାନେ ଇଏ ନାହିଁ ମୁଁ ଅ। ଚାଉଳ ନେଇ ଆସିଥିଲି ଦୁଇ ଜଣ ଲୋକ ହାପ୍। କେଜି ନେଇ ଆସିଥିଲି ବାସୁମତୀ ଚାଉଳ। ହେଲା କି ଆଉ ଚିକେନ ମୁ ଯାଇକି କଲର ବାଡ୍। ନେଇ ଆସିଥିଲି ପାଁଶ ବଡ ବଡ ପିସ୍ କରିଦବ
ତା ଦେହରେ ପୁରା ମାନେ ଦୋକାନରୁୁ ଆମର ଅ- ମସଲା ଆସୁଚି। ଗୋଟା ମସଲା ଡାଲଚିନୀ ଗୁଜୁରାତି
ହୁଁ ହୁଁ ଯେ ଗୋଟା ମସଲା ଯୋଟା।
ମସଲା ଆମର ହେଇଗଲା ଯାୟିତ୍ରୀ ଗୋଲମରିଚ ଜି-କଳା ଜିରା ସବୁ ନେଇ ଆସିଥିଲି। ଫଲାଇ ଦହି। ହଳଦୀ ଚିକେନ ଧନିଆ ଜିରା ଲଙ୍କା ପାଉଡର ସବୁ ସବୁ ମସଲା। ହେଇଗଲା ଲେମ୍ବୁ। ଧନିଆ ପତ୍ର ପୋଦିନା ପତ୍ର ଏସବୁ ନେଇ ଆସିଲି ତ ତାପରେ କାକୁଡ଼ି ନେଇ ଆସିଥିଲି ସବୁ ସେଟା କଚୁମ୍ବର କରିଆକୁ ଆଣିଥିଲି ତାପରେ ଚିକେନ ତାକୁ ମ୍ୟାରିନେଟ୍ ଆଗରୁ ଧୋଇ ଧାଇଦେଲିି ଭଲ କି। ଲୁଣ ହଳଦୀ ସବୁ ମସଲା ପକେଇ ପକେଇକି ଦହି ପକେଇକି ଲେମ୍ବୁ ଚିପୁଡି ଦେଇକି ହଁ ତାକୁ ଟିକେ ଭଲ କି ଗୁଳେଇ ଗାଳେଇ ଦେଲି ତାପରେ ଜିରା ଆ ତାପରେ ଯୋଉ ଗୋଟା ମସଲା ଅଳ୍ପ ଅଳ୍ପ ଦେଇକିରି ତାକୁ ପୁରା ଭଲକି ମ୍ୟାରିନେଟ୍ କରିକି ପିଆଜକୁ ପୁରା ଚୁନ ଚୁନି କାଟିି ପୁରା ତାକୁ ଛାଣିକିରି ତା କଡ଼ କରିଦେଇଥବ ସେ ଯୋଉ ଫ୍ରାଏ ପିଆଜ ତା ଦେହରୁ ବି ତା ଦେହରେ ଚିକେନେ ଦେଇକି ତାକୁ ଦି ଘଣ୍ଟା ଘରୋଇକି ରଖିଦବ ସେ ମ୍ୟାନେଟ ହେଇଗଲା ତାପରେ ଚାଉଳ ତାକୁ ଆଗ ବତୁରେଇ ଦବ ଦି ଘଣ୍ଟା ଖଣ୍ଡେ ସେ ଚାଉଳକୁ ବତୁୁରେଇଦେ ହଉ ଟପ୍ ହେଉ କି ହାଣ୍ଡିରେ ହେଉ ପାଣି ନେଇଯିବ ଆଉ ତେଲ ଟିକେ ପକେଇଦେବ ତା ଦେହରେ ତେଲ ପକେଇକି ଆମର ସବୁ ଗୋଟା ମସଲା ଛାଡ଼ିଦେବ ଧନିଆ ପତ୍ର ଟିକେ ପୁଦିନା ଟିକେ ଲୁଣ ଟିକେ ପକେଇ ଦେଇକି
ହୁଁ।
ତେଲ ପକେଇ ତାକୁ ଟିକେ ପାଣି ଟା ଫୁଟେଇ ଦବ ଫୁଟିଲା ପରେ ଚାଉଳ ଟା ପକେଇଦବ ଚାଉଳ ପୁରା ସିଝେଇବନି ମାନେ ଅଧାରୁ ଅଧିକ ସିଝେଇ ଦେବ।
ହଁ ହଁ।
ଚାଉଳଟା ଛାଣିକି କାଢି ଦବ ତାପରେ ଏ ଯୋଉ ବ-ବିରିୟାନୀ ପିଆଜ ଟିକେ ଦେଇକି ତେଲରେ ଗୋଟେ ମସଲା ମାନେ ଡାରେକ୍ଟ ଚିକେନ ଟା ପକେଇକି କଷିବ ଆଉ। ତାପରେ ସେ ତେଲ ବାହାରି ପୁରା କଷି ହେଇଯିବ। ବାରେଣା କଷି ହେଇଗଲା ପରେ ତାକୁ ବନ୍ଦ କରିବ ବନ୍ଦ କରିଦ କାଢ଼ିଦବ କାଢ଼ିଦେଇକି ତା ଦଳେ ଟିକେ ତେଲ ଦେଇକି ତାକୁ ଟିକେ ଚିକ୍କଣ କରିଦେଲେ କାହିଁକି ନା ବାହାରିବନି ଲା ଲାଗିବନି ଆଉ ଥରେ ହୁଁ। ତାପରେ ଚିକେନ ଗ୍ରେଭି ଭାତ ଏମିତି ଲେୟାର ଲେୟାର କି ଦବ। ପରସ୍ତ ପରସ୍ତ କି ଦେଲା ପରେ ତାପରେ ତାରେ ଚିକେନ୍ ଯେଉଁ ବିରିୟାନୀ ମସଲା ଗୋଟେ ନେଇଯାଇଥିବ। ଘିଅ ଦେଶୀ ଘିଅ କେଉରାୱାଟର। ଗୋଲାପ ଜଳ ସବୁ ନେଇଯାଇଥିବ କଲର ଟିକେ ଦବ ଯଦି କଲର ନେଇଯିବ। ଆଉ ତ ଲେୟାର ଲେୟାର କି ଦେଇକିରି ତା ଉପରେ ଏ ମଝିରେ ମଝିରେ ହଉ ଉପରେ ହଉ କଲର ଟିକେ ଗୋଳେଇକି ଦେବ ତା ଦେହରେ କେଉରା ୱାଟର ଟିକେ ଗୋଲାପ ଜଳ ଟିକେ ବିରିୟାନୀ ମସଲା ସେ ଯୋଉ ପିଆଜ ଫ୍ରାଏ କରିଥିଲ ତାକୁ ଦେଇକିରି ତାପରେ ପୋଦିନା ଧନିଆ ପତ୍ର ଯୋଉ ଚପିଙ୍ଗ ହେଇଥିବ ତାକୁ ଦେଇକରି ତାକୁ ଘୋଡ଼େଇଦବ ଘୋଡ଼େଇକି ଚାରି ପାଖରେ ଯଉ ଅଟା ଚକୁଡିକି ଦିଅନ୍ତି ଚାରି ପାଖରେ ଯି-ବାମ୍ଫଡା ବାହାରୁ ଯିବନି।
ହଁ ହଁ ନା ଅଟା ଗୁ-ଯୋଉ ଚକଟା କରିକି ଦେଇଦବି।
ହଁ ବାମ୍ଫ ବାହାରୁନ, ତାପରେ ତାକୁ ଦମ୍ ଦବ ଚୁଲିରେ, ଗୋଟେ ବଢିଆ ହବ ଗ୍ୟାସ ଠାରୁ।
ହୁଁ- ହୁଁ ଆମର ବା ଅବିକା ଚୁଲିରେ ରୋଷେଇ ହଉଛି। ଗ୍ୟାସର ତ ଦେଖୁଛ ଯୋଉ ସମସ୍ୟା ସବୁ ହେଲାଇଁ। ଏ ଗ୍ୟାସ ଖାଇବା ବି କଣ ଭଲ କି? କ୍ୟାନସର୍ ହବାର ପ୍ରଥମ କାରଣ ବି ଗ୍ୟାସ୍।
ହଁ କିନ୍ତୁ ଲୋକ ସେଇ ଗ୍ୟାସ ବି ସବୁବେଳେ ୟୁଜ୍ କରୁଛନ୍ତି।
ଆଉ କଣ କରିଆ ଆଉ, ଯିଏ ଟାଉନ୍ ରେ ଯିଏ ରହୁଛନ୍ତି। ଆମେ ସିନା ଗାଁରେ ରହୁଛୁ ବୋଲି ନା ଚୁଲି ଫୁଲିରେ ରୋଷେଇ କରିଦଉଚୁ।
ଟାଉନ୍ ରେ ତ କିଛି ରାସ୍ତା ନାହିଁ ଆଉ, ତମକୁ ହଁ ତମକୁ ଗ୍ୟାସ୍ ସ୍ ହିଁ କରିବାକୁ ପଡିବ। ରୋଷେଇ ତାର ସେ ନିଆଁ ଟାକୁ ଭଲକରି ତଳେ ରଡ ନିଆଁ ଉପରେ ବସେଇ ଦେଇ, ତା ଉପରେ ନିଆଁ ଦେଇଦବ। ଯୋଉ ଆମର ଚାପା ଉପରେ ଆଉ ତଳେ ହେଲାକି।
ହୁଁ- ହୁଁ।
ତା ପରେ ତାକୁ ଅଧଘଣ୍ଟାଇ ଖଣ୍ଡେ ବସେଇଦବ, ବାମ୍ଫରେ ତାପରେ କାଢ଼ିକି ତାୱା କାଢ଼ିକି ତାକୁ ଟିକେ ଟିକେ ଗୋଳେଇ ଗାଳେଇ ଦେଲେ ରେଡ଼ି ବିରିୟାନୀ। ବିରିୟାନୀ ତାପରେ କାକୁଡି ଟିକେ ପୋଦିନା ପତ୍ର, ଧନିଆ ପତ୍ର, ଟିକେ ବ୍ଲାକ୍ ସଲ୍ଟ ହିଙ୍ଗୁ ଟିକେ ଦେଇକି ବଢିଆ କି ଦହିଟାକୁ ପୁରା କଚୁମ୍ବର ବନେଇବେ, ଗ୍ରେଭି ବନେଇଲେ ସେମିତି ଗ୍ରେଭି ଆମର ଅଦା, ରସୁଣ, ପିଆଜ ଦେଇକି ତାକୁ ଗ୍ରାଇଡିଙ୍ଗ କରିଦେଇକି, ତାକୁ ତାୱାରେ କଢ଼େଇ ଟିକେ ପକେଇଦେଲ, ମସଲା ଟିକେ ପକେଇଛି। ବିରୀୟାନି
ମୁଁ ବି କଣ କରେ କହିଲ, ଏ ଯୋଉ ଚିକେନ ମାନେ କଷାକରି ଦେଇ ସେଇଥିରୁ ସେ ଯୋଉ ମାନେ ଚିକେନ ଗୁଡା ଦେଇଦିଏ, ମସଲା ରଖି ତା ଦେହରେ ପାଣି ଦେଇଦିଏ।
ହୁଁ- ହୁଁ।
ମୁଁ ଏମିତି କରିଦିଏ।
ଏମିତି ବି ହଁ ସେଇ ଚିକେନରୁୁ ଯଦି ମସଲା କାଢ଼ି ପାଣି ଦେଇଦେଲେ ବି ହବ। ହ୍ୟାଲୋ ଆ ଟିକେ ଖାଇଥିଲି। ହଉ ଆଉ।
ହଁ- ହୁଁ- ହୁଁ।
ଆରେ ଆମର ଆଗକୁ ଆର ମାସରେ ମୋର ହଁ ହେଇଯିବ ବୋଲବମ୍। ଏଇ ତ ଜୁଲାଇ ମାସ ହେଇଗଲା ଆଜି, ଆଜି ଏକ ତାରିଖ ନା?
ହୁଁ- ହୁଁ।
ତ ମୋର ଶିବଙ୍କ ବାର ହେଇଗଲେ, ମୁଁ ଆଉ କିଛି ନେବିନି ପୁରା କାଷ୍ଟାରେ ରହିବି।
ହଁ ସେଇଥିପାଇଁ ପୁରା ଏବେ କରିକି ପୁରା ଦବେଇକି ଖାଇଦଉଛ ଆଉ ନା କଣ?
ହଁ -ହଁ ଆମର ବୋଲବମ୍ ନିଆ ହୁଏ। ବୋଲବମ୍ କେ ନିଆ ଜାଣିଛ ନା ନାଇଁ?
ହଁ ବା। ବୋଲବମ୍
ହଁ ହଁ ଥିଲା ମୁଁ ଦିଇ ତିନି ବର୍ଷ ହେଲା ନଉଛି ଦି ତିନି ବର୍ଷ ହେଲା ଆମ ନିଏ, ଆଉ ଆମେ ନିଜେ ନିଜେ ନଉ ନିଜେ ବାହାଙ୍ଗି ଆଣିକି ଏ ଢାଳ ମେ ମାନେ ମାଟି ଢାଳ ବି ମିଳେ ପ୍ଲାଷ୍ଟିକ ବି ମିଳେ ପିତଳ ବି ଜଉ ଢାଳ ନେଇପାରିବ ପୁରା ମାସ ସାରା ପୁରା ମାନେ ଆଇମ ଜିନିଷ ଖାଇବନି କାହା ପାଗରେ ଖାଇବନି। ପୁରା ବିନା ପିଆଜ ରସୁଣ ରେ ରହିବ ପୁରା କା ରହିବ ହଁ ପ୍ରତି ସୋମବାର ଅରୁଆ ଖାଇବ ଠାକୁରଙ୍କ ପାଦୁଅ କହି ଖାଇଲେ ଆହୁରି ବଢ଼ିଆ ହଁ
ଅରୁଆ ଟା ଖାଇଲେ ଭଲ। ହେଲେ ଆମେ ଏଇ ଘର ଭିତରେ ଏତେ ଇଏ ଭିତରେ କରି ପାନୁ ଆଉ ଏଇୟ ହଉଛି କଥା ଆଉ।
ତିନି ଚାରି ବେଳ ଯୋଉ ବେଳ ନବ ତୁଠକୁ ଯିବ ଶିବ ଅ ତୋର ଯୋଉ ସେଇଟା ଆମର ଲିଙ୍ଗ କରି ତା ପୂଜାପୂଜି କରିକି ନିଜେ ଧୂପ କାଠି ଦେଇ ସାତ ପୁଡା ଦେଇ ବୁଲିବ ଚାରି ପାଖେ ଯାକ ତାପରେ ଧରିକି ଯିବ ଯାଉଥିବ ମାନେ କୋଉଠି ତମେ ରହିବନି। ମାନେ ଧର ଏକ ଲାଗିଲା କି ତମକୁ ଅ ଦୁଇ ନମ୍ବର ଲାଗିଲା ତାହେଲେ ତମେ ସେଇଠି କେଉଁଠି ରଖିବ। ପୁଣି ଯିବ ପୁଣି ମାନେ ଗାଧୋଇବ ପୁଣି ଆଉଥରେ ଧରିକି ଚାଲିବ ପୁଣି ପୂଜା ଅର୍ଚ୍ଚନା କରିକି ଯିବ ହଉ ମନ୍ଦିରକୁ ଯିବ ତାପରେ ସେଠି ବାଉଙ୍ଗି ଫୋପାଡ଼ିକି କାନ୍ଧ ରେ ନେଇକି ବାରେ ଶିବଲିଙ୍ଗରେ ପାଣି ଢାଳିବ ଆଉ। ଯୋଉ ଦିନ ଢାଳିବ ସେଦିନ ଅରୁଆ ଖାଇବ। ତା ଚାଲି ଚାଲି ପୁରା ଆମର ଯଉ ରାସ୍ତାଟା ଯାଉ ଆମ ସେ ରାସ୍ତାଟା ବହୁତ ଖରାପ।
ହୁଁ।
ପିଚୁରେ ଯୋଉ ଗୋଡ କାଟୁଥିବ।
ଏ ଭଗବାନଙ୍କ ଆଶୀର୍ବାଦ ଆଉ ଗୋଟେ ଆଉ।
ଆଉ ଗୋଟେ କଥା ଯୋଉ ଆ ପିଲା ଅଛନ୍ତି ପରା ଅ ମାନେ ଅ ଅଭଦ୍ ଦ୍ରବ୍ୟ ବି ଖାଇ ଦେଉଛନ୍ତି ହଁ। ଆଉ ତ ମୋ ସାଙ୍ଗରେ ଥରେ ଆର ବର୍ଷ ଜଣ ଯାଉଥିଲା ସେ ଯାଇକିରି ନାଳରେ ଗଳି ପଡିଥାନ୍ତା। ହଁ ତା ଫୁଣି
ଇଏ ବି କଣ ଠାକୁରଙ୍କୁ ବି କିଏ ଭକ୍ତିରେ ବି ଡାକୁ ନାନ୍ତି। ସବୁ ଏଇ ଧନ୍ଦାରେରେ ଯାଉଛନ୍ତି ଡାକିବା ପାଇଁ।
ତାକୁ ଗୋଟେ ମାନେ ବୃତ୍ତି କରିଦେଲେଣି ଆଉ ବୋଲବମ୍ ଟାକୁ ଆଉ। ଆମେ ତ ଯାଉ ମଜା ମସ୍ତି କରିକି । ଗୋଟେ ମାନେ ଇଏ ରେ ରୁହ ନା ଗୋଟେ ଠାକୁରଙ୍କ ମାନେ ଗୋଟେ ଆଧ୍ୟାତ୍ମିକ ଇଏରେ ରହିବା କଥା ଏମାନଙ୍କର କିନ୍ତୁ
କଣ କରିବା ଆଉ କାହାକୁ ବି କିଛି ଆଜିକା ଯୁଗରେ କାହାକୁ କିଛି କହିହେବନି। କହିଲେ ତ ଅସୁବିଧା ଆଉ।
କହିଲେ କନା କହିଲେ ତମେ କଣ ଠିକରେ ଅଛ ତମେ ସମସ୍ତେ ତଣ କହୁଛ ଆମର କେଉଁଠି ନା କେଉଁଠି ଭୁଲ ବି ହେଇଯାଉଛି। ନ ଚାହିଁକିରି ବି ଭୁଲ ହେଇ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
ସେଥିପାଇଁ ପ୍ରୋବ୍ଲେମ ଆଉ ସମସ୍ୟା ସବୁ ହଉଛି। ଯିଏ ମାନିଲେ ଠାକୁର ନ ମାନିଲେ ପଥର ଯିଏ ମାନିଲେ ମାନିଲେ। ଯିଏ ନ ମାନିଲେ ସେ ତାଙ୍କର ଯେମିତି ସେମିତି କରିକି ନେଇକରି ଗଲେ ହଁ। ଆମ ସତର ଭ ଡାକିିବ ଠାକୁର ଓ କରିବେ ଏଇ ସେ ଗୁଡା ଆଗକୁ ଆସୁଛି ଶ୍ରାବଣ ମାସ ବୋଲି, । ପୁରା ଛାଡିଦବା ଆଉ।
ହୁଁ ହୁଁ ହଉ ହଉ। କଣ କହିଲ?
କଣ କହିଲ, ତମର ଆଜି ସାଧା ଖାଇଛ ନୁହ କି?
ହଁ ଆମର ଆଜି ସାଧା ହେଇଥିଲା।
ହ୍ୟାଲୋ।
ହୁଁ।
ତମେ ସାଧା ଖାଇଚ ଆଜି।
ହଁ ହଁ ଆମର ଆଜି ସାଧା।
ହଉ ହଉ ମତେ ଜଣ ଡାକିଲେଣି ମୁଁ ଆସ
ହଉ ହଉ ହଉ ଯା ହୁଁ ହୁଁ ହୁଁ ହଉ ଯାଅ। ।